ହୁଁ। ହଁ କୁହନ୍ତୁ।
କଣ କରୁଛନ୍ତି ଆପଣ?
କିଛି ନାହିଁ ବସିକି ରୋଷେଇ।
ଆଚଛା। ଖାଇସାଇଲେନି।
ସକାଳ ଖିଆ ସରିଛି ଏବେ ଲଞ୍ଚ ର ପ୍ରିପାରେସନ ଚାଲିଛି।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
ରୋଷେଇ ଆଉ। ପୁଅ ଆସିଲା ପରେ ଖିଆ ହୁଏ ସବୁବେଳେ।
ଆଚ୍ଛା। କଣ କଣ ରୋଷେଇ ଆଜି ଆଇଟମ ଅଛି?
ଭାତ, ଡାଲି, ଛୁଇଁ ଆଳୁ ଭଜା ହେଇଚି, ସାଲା
ହୁଁ।
ଆଉ ପୁଅ ପାଇଁ ଅଣ୍ଡା ଆଉ।
ହୁଁ ହୁଁ। ଶନିବାର ଘରେ। ଆଚ୍ଛା।
ତା ଥଣ୍ଡା ଚାାଗ ଟିକ ହେଇଯାଇଛ ତ ଆ ସେ ସିଝାଟା ଅଣ୍ଡା କେତେ ହେଲେ ତା ବଡେଇ ହେଟ୍ ହେଇସିବ।
ବଢିର ରାତିରେ ଶୋଇଲା ଟାଇମରେ ଟିକେ ସରି ତେଲ ବେସୁଣ ଫୁଟେଇକି ମାଲିସ କରିଦବେ ଛୋଟ ଛୁଆ ଆରାମ ଦେବେ ଆଉ।
ହଁ ମୁଁାନାଇ ସୋଷ ରସୁଣ ତା ସବୁବେଳେ ଦିଏ ନା ଏ ଦେହଟା କତରୁ ଗରମ କରିବ ଅଣ୍ଡା ବେଶୀ ଆଉ।
ହଁ ଏବେ ଯହାକ ଜୋର ହବଛି ଥଣ୍ଡା ଧଥହଛି ଲାଗି ରହୁଛି ଛାଡୁନି
ତାପରେ ସାଙ୍କର ସିଜନ ଟା ଚେଞ୍ଜ ହେଲା ନା ବର୍ଷା ହଉଛି ଏ ଖରା ହେଇଯାଉଛି ସେଥିପାଇଁ ପିଲାଙ୍କୁ ଟିକେ ଶୀଘ୍ର ଥଣ୍ଡା ହେଇଯାଉଛି ତ ରୋେଇଆ ପ କସେଇ ଲାଗ ବୋତେ ଖିଆିଆ ସରାଇଲାାଗେ ବୋତେ ନା
ଆମର ରୋଷେଇ ସାରିକିଣି ଛୋଟିଆ ଝିଅଟେ ଗୋଟେ ଏକଶ ତା ବାନ୍ଧି ମଧେ ସବୁ ଦେଇକି ପ ଶୋଇବାକୁ ଆସିଛି ଶୋଇଆ ମୁ କହିଲ ଆ କଥାଏସାରେ ଶୋଇବା ତ ଆଉ
ହଁ
ହୁଁ
ହୁଁଟା ହଉଛି ଏକେସେ ଶୋଇଲା
ହଉ ସେବା ଦିଇ ପରେ ଖାଇବା ପୁଣିତି ଦୁଇଟା ବେଳକୁ ଷ୍ଟାର୍ଟିଂ କୋଉଠେ କାମ ସ ହଁ କୋଉଠି କାମ ସୁଛିାଇ
ପାଉସାହି ପ ନାଥିଲରେ କାମିଲା ହେଇସ
ତାପ ତାମ ସୁମତି ଛଟି ନହିଁ ସ ବନେଇବେ ଆପଣ କଣ କରୁଛନ୍ତି ସିଲେଇ ଫିଲେଇ କିଛି
ନଁ ସେମିତି କି ସିଲେଇ ଫିଲାଇ କରିରେନି ମୁ ତ ଏଇ ଘର କାମରେ ତୁ ସମାନ ଆସିଲେ କେତେବେଳେ କରିବାିବ
ହଁ କଣ ଖାଇବା ତ ଆମ ଖାଇବା ପାଇଁ ବି ସମୟ ନାହିଁ ଘର କଥା ବୁଝିବାାରୁ
ପିଲାମାନଙ୍କୁ ପାଠ ପଢେଇଲା ଭିତରେ ହିଁ ସମୟ ପଳେଇ ଯାଉଛି
ହଁ
ପରୁ ବାସ ତାଙ୍କୁ ଡ୍ରେସ ଦିଅ ସୋ ଦେେଇବେ ଖାଇବେ ତାଙ୍କୁ ଶୋ ଶୁୋଇବି ଉଠିକେ ପୁଣି ଖାଇବାକୁ ଦି ପୁଣି ପାଠ ପଢ ସରିଲା ଦିନ ସରିଲା
ଆପଣଙ୍କ ଆପଣଙ୍କ ଦେହ ପନ୍ ଅଛି
ଦେହ ଭଲ ଠିକ ଠାକ ଭଗବାନଙ୍କ ଦେଲେ ତୋ କେଠତ ଖ ଚାୁଛି
ଆଉ ଘରେ ସମସ୍ତେ କେମି ଯ ଘ ସମସ୍ତ ହଁ ଆ ଫ୍ୟାମିଲି ମେମ୍ବର କେତେ ଜଣ
ଫାମିଲି ହଜବେଣ୍ଡ ଯିଏ ବାହାରେ ରୁହନ୍ତି ଶାଶୁ ହଉ ମୋ ପୁଅ
ଆଚଛା ହୁଁ
ହ ଶଶୁର ନା ଏସପାର ହେଇଗଲେ କୋଡିଏ ବାଇଶ ବାଇଶ ପଚିଶ ବର୍ଷ ହେଗଲାଣି ଦି ସିଏ ତା ଫ୍ୟାମିଲି ନେଇକି ବାହାରେ
ଆଚଛା ହଁ ଆ ହଜବେଣ୍ଡ ବାହାରେ ଚାକିରି କରି
ହଁ ବାହାର ଚାକଣ କରୁ
ଆମ ମୋ ହଜବେଣ୍ଡକୁ ସେି ବି ବାହ କଣ କରିବା ଛୁଆ ଧନା ରକୁ ପଡିବ ପେଟ ବଷଣ ପାଇଁଉ ଘର ଚଳେଇବା ପାଇଁ ସେ ମମାନୋଗ ନିହାତି ଯିବାକୁ ପଡିବ ବାହାରକୁ। ବାହାରେ ଇଚ୍ଛା ନାହିଁ କହନ୍ତୁ ନାଇଁ ଜଶ ଛୁଆ ପୁର ରଥରେ ରହିବା ପାଇଁ ବା
ସୁବିଧା ମିଳନ୍ତା ଓଡିଶାରେ ସେତିକି ସୁବିଧା ମିଳନ୍ତା, ଲୋକମାନେ ଓଡିଶା ବାହାରକୁ କଣ ପାଇଁ ଯାଆନ୍ତେ।
ହଁ- ହଁ ବାହାରେ କେତେ ଯା କେତେ କମ୍ପାନୀ, ଆମ ଓଡିଶାରେ ଗୋଟେ ବି କମ୍ପାନୀ ଅଛି। ଲାଞ୍ଚ ମାଗୁଚନ୍ତି କମ୍ପାନୀକୁ ଦୋଷ ସେପଟେ ତମେ ଏମିତି, ଏଇଟା ଆଧାର କାର୍ଡ ଧରିକିନା ଠିଆ ହବ ତମକୁ ନେଇଯିବେ କାମ କରିଆକୁ। ମୁଁ ନିଜେ ଥିଲି ନା, ମୁଁ ଆଉ ଦେଖି ଯେ ମାନେ ଯୋଉରା ଏଇ କେତେ ଆମେ ଆମ ଓଡିଶାଟା କଣ ପାଇଁ ଆଗକୁ ବଢୁନି, କଣ ପାଇଁ କହିଲ? ଆମେ ଟିକେ ଲା ଜ କରୁଚେ ସବୁଦିନରେ, ଆମେ ଡିଉଟି ଯିବା ଆମେ କାମ କରିବା ପାଞ୍ଚ ଲୋକ କଣ ଭାବିବେ, ଏମିତି ଭାବୁଛେ ବୋଲିି ଆମେ ସବୁବେଳେ ପଛରେ ଅଛେ।
ଏଇ ତ ଏଇ ଭାବନା ସକାଶେ ଓଡିଶା ଆ ପଛରେ ସେ ଖାଲି ଭାବିବ କରିିବନି କିଛି।
କିଛି କଲାନି, ଆଉ ବାହାରେ କଣ ଯେଷତିକି ଗୋ ତାଙ୍କର ନିଜେ ବିଲଡିଙ୍ଗ ବାଡେଇକି, ଘର ଭଡାକୁ ଦେଇକି ଆ ଦେଇକି ଦୋକାନ କ ନିଜର ଖୋଲିକି ଚାଷ ଜମି ନିଜର କରିକି, ଚାଷ ବାସ କରିକି ଆଉ ଗାଡି ଫାଡି ରଖିକି, ଏତେ କାମ ପଛରେ ବି ସ୍ତ୍ରୀ ମାନେ ଯାଉଚନ୍ତି ଲେଡିଜ ମାନେ ଡିୟୁଟି।
ବାହାରେ ବେଶୀ ଦେଖି ବାହାରେ ଆମ ଓଡିଶା ବାହାରକୁ ଯିବେ, ଦେଖିବେ ସ୍ତ୍ରୀ ଲୋକମାନେ ବେଶୀ। କାମ କରନ୍ତି, ପୁରୁଷ ଲୋକମାନେ କେହି ବି ତାଙ୍କର ହାଉସ୍ ଟାଇପ ନାହାନ୍ତି। ସେ କିଛି ନା କିଛି କରୁ ତାଙ୍କ
ସେମାନେ ମାନେ ଯେମିତି, ଆମ ବୟସର ମା ମାନଙ୍କ ବୟସ ସୀମା ସେମାନଙ୍କ ବୟସର କି ଆମ ମା ମାନଙ୍କ ବୟସ, ଭଉଣୀ ମାନଙ୍କ ବୟସର ଲେଡିଜ ମାନେ ଆମର ଆଡେ କଣ, ଘର କାମ କରଦେଲେ ଘର ଭିତରେ ବସିଗଲେ। ସେଠିକାର ଲେଡିଜ ଠାରୁ ମାନେ ଏତେ ଯେ ବଏସ୍କ ଲେଡିଜ ମାନେ ବି କାମ କରିଯାନ୍ତି।
ହଁ ପରା।
ପଚାରିଲେ ପୁଅ ମାନେ ଦଉନାହାନ୍ତି, ନା ଦଉଛନ୍ତି ଆମ ଖୁସିରେ ଆମ କାମ କରଦଉଚୁ। ଆମେ ପଇସା ଆମ ଘର ପାଇଁ ନଉଛୁ, ଆମେ କାହାକୁ ବାହାର ଲୋକକୁ ତ ଦଉନୁ ନା।
ଉଁ ମୋର ଗୋଟେ ରିଲେଟିଭ ଅଛନ୍ତି ବାହାରେ, ତାଙ୍କ ଘରକୁ ଗୋଟେ ଉଁ ମୁଁ ତାଙ୍କୁ ପଚାରିଲି, ମାଉସି ତାଙ୍କ ଭାଷାରେ ତାଙ୍କୁ ପଚାରିଲି। ଆଁ -ଆପଣଙ୍କ ପିଲାମାନେ, ନାଁ ହଁ ମୋର ଗୋ ଗୋଟେ ଝିଅ ଅଛି, ଗୋଟେ ପୁଅ ଅଛି। ପୁଅ ମୋର ସଫ୍ଟୱାର ଇଞ୍ଜିନିୟର୍ ଝି ଝିଅ ମୋର ଏଚ ଆର ଡିପାର୍ଟମେଣ୍ଟ ରେ ହେଡ୍ ଅଛି। ମୁଁ କହିଲି ତାହେଲେ ଆପଣ କାଇଁ କାମ କରୁଛନ୍ତି? ନା ମୋର ଯାହା ଖର୍ଚ୍ଚ ମୋ ଝିଅକୁ କାହିଁକି ମାଗିବି ମୁଁ। ମୁଁ ମୋ ଖର୍ଚ୍ଚ ନିଜେ ଉଠେଇବି। ନାଇଁ ତାଙ୍କୁ ମିନିମମ୍ ପଇଁତିରିଶ ପଚାଶ ବର୍ଷ ହେଇଥିବ। ସେ କାମ କରୁଛନ୍ତି। କିନ୍ତୁ ଯାହା ହଉ ଆପଣଙ୍କୁ ମାନିଆକୁ ପଡିବ, ଆମ ବାପା ମା କହିବେ ଆମେ ଆଉ ଖଟି ପାରିବୁନି।
ନା ଆଉ ମୋର ଘର କାମ କଲେ ତାଙ୍କର ମୁହଁ ଫାଟି ଯାଉଥବ। ସତ କଥା ନାଁ ନାଇଁ ସବୁ ଘରେ। ସେ ମାନେ ମାନିଆକୁ ପଡିବ ସ ସଖାଳୁ ଜଲଦି ଉଠିକି, କାମ ଦାମ ସରିଆ ଡିଉଟି କରି ବସିଆ
ଅଧ ଅଧଘଣ୍ଟାରେ, ଅଧଘଣ୍ଟାରେ ସେ ଘର ଓଳେଇବ ଘର ପୋଛିବ ବାସନ ମାଜି ପାରିବ।
ହଁ। ଆଉ ବାହାରେ କଣ ସେ ଆମର ଯେମିତି, ତୁଅଣ ତରକାରୀ ସବୁ ଆମର ଏଇଠି ଟେଷ୍ଟ ଓଡିଶାର ସେଇଠିକାରେ ମାନେ ବାହାର ଦେଶରେ, ଏତେ ମାନେ ତାଙ୍କେ ଟେଷ୍ଟ ବୋଲି କିଛି ନାହିଁ। ସେମାନେ ଖାଲି ପେଟକୁ ଭୋକକୁ ମେଣ୍ଟେ ମେଣ୍ଟେଇବା ଜାଣିଚନ୍ତି। ଖାଇବା
ସେମାନେ ଭୋକ ମେନ୍ ଟାନ୍ତି ଖାଦ୍ୟ ଟେଷ୍ଟ କଣ ଜାଣନ୍ତିନି ତାଙ୍କର ଗୋଟେ ପର୍ବ, ପର୍ବ ପର୍ବାଣି ହେଲେ ସେ ଖୁସି ରେ ରୋଷେଇ କରି ଖାଇବେ ନହଲେ ଯାଇ ତାହିକି ଖାଇଦେବେ।
ଯାଇତାହି ଯାଇତାହି କଣ ତାଙ୍କର ସାମ୍ବର କହୁଥିଲେ ଯାହାକୁ ଯେତେ ସବୁ।
ଯେଥ୍ ସେଇ ସାଉଥ୍ ରେ ମୁଁ ଏବେ ଜଷ୍ଟ ଯାଇଥିଲି ସାଉଥ୍ କିଛିଦିନ ପୁର୍ବରୁ ବୁଲିକି ଆସିଛି। ତାଙ୍କର ମୁଁ କହିଲି ଆଜି ମାର୍କେଟ୍ କାହିଁକି ନା ବନ୍ଦ ନା ଆମର ପର୍ବ, ତେଣୁ ପର୍ବ ଯେ କାହିଁ ତ ତମ୍ ବାହାରେ ସବୁ କଣ ପାଇଁ ବନ୍ଦ୍ ନା ଆମର ଆମେ ରୋଷେଇ କରିକି ଖାଇବୁ ଆଉ ସବୁବେଳେ ବାହାରେ ଖାଉ ତା ଦେହରେ ରୋଷେଇ କରୁ। କି
ହଁ ସସ୍ ହଁ ବ ତାଙ୍କର ସବୁ ଭାତ ସାମ୍ବର୍ ଯା ଯେ ତାଙ୍କର ମେନ୍।
ବେସ୍।
ହୁଁ।
ସେମାନେ ଖାଇବାକୁ ଏତେ ପ୍ରାଉରୁଟି ଟା ଦିଅନ୍ତିନି। ତାଙ୍କ କାମକୁ ଅଧିକା ପ ଭଲ ପାଆନ୍ତି। ହୁଁ ଗୁଟେ ସେଇ ଜିନିଷଟା ସେମାନଙ୍କର ବୋହୁତ ଭଲ ଲାଗେ। ରାତି ଦଶ ଯାକେ ଖ କରିବେ ପୁଣି ସକାଳ ଚାରିରୁ ବସିକି ଆଉ ଥରେ ଷ୍ଟଲ୍ ଖୋଲି ଦେଇଥିବେ। ମୁଁ ଏତେ ଜଲ୍ଦିମାନେ କେତେ ଜଲ୍ଦି ଶୋଇକି କେତେ ଜଲ୍ଦି
ହଁ ଇଟ୍ ଲିି ଦୋସା ତାଙ୍କର ବୋହୁତ୍ ଫେମସ।
ତାଙ୍କୁ ମୁଁ କହିଲି ତମେ କେତେ ସମୟ ତାହେଲେ ରାତିରେ ଶୋଉଛ? ନା ଆମେ ରାତିରେ ବୋହୁତ୍ କମ୍ ଶୋଉ। ଆମେ ବି ବେଶୀ ଶୋଇବାକୁ ଭଲ ପାଉନୁ।
ହୁଁ ହୁଁ।
ସେଟା ଭଲ ଲାଗିଲା ସେ ଲୋକ ଗୁଡ଼ାକୁ ବୋହୁତ୍ ଭଲ ଲାଗିଲା କଥା ହବା ପାଇଁ। ଆଉ ଗୋଟେ ଜିନିଷ ଦେଖିଲି ମୁଁ ସାଉଥ୍ ଯେତେବେଳେ ଯାଇଥିଲି ସେଠି ଝିଅ ପିଲା ମାନେ ସେଫ୍ଟି। ଆରାମ ସେ ବାହାରେ ବୁଲି ପାରିବେ ଯୋଉଟା କି ଆମ ଓଡ଼ିଶାରେ ନାହିଁ।
ଆ-ଆମ ଓଡ଼ିଶାରେ ନାଇଁ। କ ଗ
ମାନେ ଦଶ୍ ଟା ଏଗାର୍ ଟା ପର୍ଯ୍ୟନ୍ତ ବି ଝିଅମାନେ ଯିବା ଆସିବା କରୁଛନ୍ତି ବସ୍ ରେ ବି ମୁଁ ଦେଖିଲି। କିନ୍ତୁ ଆମ ଓଡ଼ିଶା ସାତଟା ବାଜିଗଲେ ବି ଯୁଆଡ଼େ ଯାଇଚୁ ଘରକୁ ଆସିନୁ
ସରକାର ବି ଭଲ ବୋହୁତ୍ ତାଙ୍କ ସରକାର ବି ଭଲ। ବା ଆ ହେପଟେ ଲାଇନ୍ ଚାଲୁଛି, ବସ୍ ଚାଲୁଛି ତମ ଆଧାର କାର୍ଡ ଦେଖେଇକି। ତମ ଲୋକାଲ୍ ଆଡ୍ରେସର ନିଜ ଆଡ୍ରେସର ଆଧାର କାର୍ଡ ଦେଖେଇବା ପାଇଁ ଯା ତମେ ଯେତେ ପୁରା ବେଙ୍ଗଲୋର୍
ଗମେଣ୍ଟ ବସ୍ ତ ଲେଡିଜ୍ ମାନଙ୍କୁ ବି ଫ୍ରୀ। ସାଉଥ୍ ରେ ଗମେଣ୍ଟ ବସ୍ ରେ ଲେଡିଜ୍ ମାନଙ୍କୁ ଫ୍ରି।
ଏ ଫ୍ରି ସେ ମତଲବ୍ ଫ୍ରିରେ ଯିବା ଆସିବା। ତୁମ ଆଧାର କାର୍ଡ ଦେଖେଇଲେ ଯାକିଇନା ତମ ଲୋକାଲ୍ ଆଡ୍ରେସ୍ ବୋଲି ସେ ପ୍ରୁଭ ପାଇଲେ ସେ ତମକୁ ଛାଡ଼ିବେ।
ଆଚ୍ଛା ମତେ ବୋହୁତ ଭଲ ଲାଗିଲା ମୁଁ ଏବେ ଯାଇଥିଲି ବୁଲିବାକୁ। ଭଲ ଲାଗିଲା।
ହୁଁ। ବୋହୁତ ତାଙ୍କର ଇଟିଲି ଦୋସା ତଙ୍କ ବୋହୁତ ଫେମସ ବଢିଆ ଲାଗେ ଖାଇବା ପାଇଁ।
ମେଁ ବି ଭଲ ଲାଗେ।
ସେଇଠିକାର ବି ଗୋଟେ ହୋଟେଲ ଅଛି। ଅଙ୍ଗୁରଦମ ବିରିୟାନୀ ନାମର ଓ ଗୋଟେ ବିରିୟାନୀ ଆ ଦୋକାନ ଅଛି। ତାର ସେ ଛୋଟ ଛୋଟ ରାଇସରେ ଚି ମାନେ ବନଉଛି ବିରୀୟାନିଟା ଏତେ ଟେଷ୍ଟ କି ବୋହୁତ ଟେଷ୍ଟି ଖାଇବା ପାଇଁ ଆମେ ବଡ଼ ଚାଉଳରେ ବନେଇକିନା ବି ଲଙ୍ଗ୍ ଚାଉଳରେ ବି ନାହିଁ। ନା ନା ନା କରିଛି ବେହୁତ ଟେଷ୍ଟ୍ ଆସୁଛି। କିନ୍ତୁ ସେ ସେଇଟା ତମେ ଏ ବିରିୟାନୀଟେ ଖାଇବ ସେଇଠେ। ନାଇଁ ତ ଆଉ ଆମ ଏଠି ଘରେ ସୁନ୍ଦର ବିରୟାନି ମ ମୋତେ ବି ରୋଷେଇ କରିବା ପାଇଁ ଭଲ ଲାଗେ ମୁଁ ବନାଏ ବିରିୟାନି। ବିରିୟାନି ବନାଏ ବହୁତ ଟେଷ୍ଟି। ବନାଏ କିନ୍ତୁ ମତେ ହେ ସେ ଲୋକଟାର ରେସିପିଟା ଜାଣିବାର ଅଛି। କେ ସୁଥିର ପାଚିଲା ଭାଇ ତମେ ଭଲ ଅଛି ହେଠି ଏଁ ଆନା ଡାକନ୍ତି ଭାଇଙ୍କୁ।
ଆନା ଆକା।
ଆଁ ହଁା ଭଉଣୀକୁ ଆକା।
ହୁଁ ମାକୁ ଅମା ଡାକିବେ। ମୁଁ ବହୁତ ଦିିନ ଯାଇ ତେବେ
ଆଛା।
ଭଲ ଲାଗିଲା।
ହ୍ୟାଲୋ। ହଉ ରଖୁଛି ହଉ ଠିକ ଅଛି ହଉ। ହଁ।